କାଟ୍
ଆଜ୍ଞା ନମସ୍କାର କଣ କରୁଛନ୍ତି? ଏଇ ରୋଷେଇ ଚାଲିଛି ଆଉ।
ରୋଷେଇ ଚାଲଚି।
ଆଜ୍ଞା।
ଅ ହୋ ମୁଁ ଏମିତି ବସିଛି ଆଉ।
ଦେହ ପା ଭଲ ଅଛି।
ହଁ ଦେହ ଭଲ ଅଛି ଆଉ। ଆପଣଙ୍କର?
ହୁଁ ଭଲ ଅଛି।
ଆଉ କଣ ସବୁ ଖବର କୁହନ୍ତୁ।
ଭଲ ଅଛନ୍ତି ଘରେ ସମସ୍ତେ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଛା ଆଉ ରଥଯାତ୍ରା ପୁରୀ ଯାଉନାହାନ୍ତି ରଥଯାତ୍ରାରେ?
ନା ରଥଯାତ୍ରାରେରେ ଏ ବସ ମୁଁ ପୁରୀ ଯାଇନି। ଯିବି ଭାବୁଥିଲି। ଆଉ ବହୁତ ଭିଡ ଅଛି ସେଥିପାଇଁ ଯାଇନି ଆଉ। ଆପଣ ଯିବେନି?
ନାଇଁ ନାଇଁ। ଫ୍ୟାମିଲି ନାହାନ୍ତି ପାଖରେ ତ ଯାଇପାରିବିନି ଆଉ। ଫ୍ୟାମିଲି ଥିଲେ ଯାଇଥାନ୍ତି।
ହୁଁ ହୁଁ।
ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି ଆଉ ଆପଣ କଣ ରୋଷେଇ କରିବେ?
ଇ ଭାତ ଡାଲି ଛୁଇଁ ଆଳୁ ଭଜା।
ଅ ଛଇଁ ଆଳୁ ଭଜା କେମିତି କରନ୍ତି?
ହୁଁ ଛୁଇଁ ଓଉ କାଟିଦବ ଆଳୁ କାଟି ସାରିଲା ପରେ ମସଲା ପାଇଁ ପିଆଜ, ଅଦା, ରସୁଣ ସୋରିଷ ଜିରା ଟିକେ ତକ୍ ଗ୍ରାଇଣ୍ଡିଂ କରିକି ତାପରେ ଗ୍ରାଇଣ୍ଡିଙ୍ଗ କରି ରଖିଦେବେ ତାପରେ ଛୁଇଁ ଆଳୁକୁ ଟିକେ ତେଲରେ ସ୍ଲାଇଡ ଇଏ କରିକି ଭାଜିଦେବେ। ତାପରେ ସି ଟିକେ ସିଝି ସିଝି ଆସିଲା ହେଲା ବେଳକୁ ତାପରେ ମସଲା ଟା ପକେଇକି ତାକୁ ଘଡେଇ ଦେବେ ଯେପର୍ଯ୍ୟନ୍ତ ସେ ନ ସିଝିବ ଆଉ।
ହୁଁ ହୁଁ ବଢିଆ। ଛୁଇଁ ଖାଇଲେ ଦେହ ପାଇଁ ତ ଭଲ।
ହୁଁ।
ତ ଆପଣ ଖାଇବେ ଆଉ କଣ ଆପଣଙ୍କର ପସନ୍ଦ?
ହୁଁ ଛତୁ ପସନ୍ଦ୍।
ଛତୁ କେମିତି ବନାନ୍ତି?
ଛତୁ
ହ
ଟିକ ଅଲଗା ଷ୍ଟାଇଲରେ ମୁଁ ବନାଏ।
ହଁ ସେଇ ତ ଅଲଗା ତରିକା ଟା ମତେ କୁହ ମୁଁ ବି ବନେଇବି।
ଫାଷ୍ଟ ଛତୁ କୁ କାଟିଦେବେ। ତାପରେ ତେଲ ଟିକେ ପକେଇକି ତାକୁ ଭାଜିଦେବେ।
ହୁଁ ହୁଁ।
ଆଉ ତାର ମସଲା ପାଇଁ ଅ ପିଆଜ। ଟମାଟୋର ଆଉ ଟିକେ ଚାରୁ ମଗଜ। ଆଉ କାଜୁ।
ହୁଁ ହୁଁ।
ତାକୁ ଟିକେ ଫ୍ଲାଇଡ୍ ଭାଜି ଦେଇକି।
ତାପରେ ସ୍ଲାଇଟ ତେଲରେ ଭାଜିକି ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ।
ହୁଁ।
ତାର ଗୋଟେ ମାନେ ସେ ତେଲରେ ଭାଜି ହେଇସାରିଲା ପରେ ତାର ଗୋଟେ ଅଲଗା ବାସ୍ନା ଟାଇପିର ଆସେ।
ବହୁତ ସୁନ୍ଦର ବାସ୍ନାଟେ ତାପରେ ଛତୁ ହେଇ ସାରିଲା ପରେ ମାନେ ଟିକେ ସେ ଏଇ ସିଝି ସିଝି ଆସିଲା ବେଳକୁ ତାକୁ ପୁଣି ସେ ଯୋଉ ମସଲାଟା ଯୋଉଟା ଗ୍ରାଇଣ୍ଡିଙ୍ଗ କରିଥିବେ, ତାକୁ ତାଦେହରେ ପକେଇକି ତାରେ ଇଏ କରିଦେବେ ଯେପର୍ଯ୍ୟନ୍ତ ହେଇନଥିବ ଆଉ
ହଁ ହଁ।
ତାପରେ ଶେଷରେ ଯା ଧଣିଆ ପତ୍ର ପକେଇକି ତାପରେ ମଜା ନେବେ।
ହଁ ବଢିଆ ତ ମୁଁ ବି ଛୋ ତୁ ତ ସେମିତି ବନା। ହଁ ମୁଁ ତ ବେଶୀ କିଛି ଜାଣିନି। ମାନେ ମତେ ଯେତିକି ଯାହା ଜଣା ଅଛି। ଆଁ ଅ ପନିର ମାନେ ମୋମୋ ମତେ ବହୁତ ପସନ୍ଦ। ତ ମୋମରେ ଯେ କୌଣସି ମସଲା ଦେଲେ ମୋମୋ ପାଇଁ ପ୍ରଥମେ ତ ଆମର ମଇଦାକୁ ଭଲ ଭାବରେ ଦଳିବା ଦରକାର। ଆ ମଇଦାଟା ଭଲ ଭାବରେ ଦଳି ହେଲା ପରେ ସେଇଟାକୁ ଆମର ମାନେ ଟିକେ ବେଲି ଦେଇକି କେ, ପ୍ରଥମେ ତାର ମସଲାଟା ମାନେ ମୋ ମତେ ପନିର ଭଲ ପସନ୍ଦ, ସେଥିପାଇଁ ମୁଁ କରେ ପନିର ଭୁଜିଆ। ହଁ ପନିର ଭୁଜିଆ ପାଇଁ ଅ ଆପଣ ତେଲ ଆଉ ସେଥିରେ ଅ କଞ୍ଚାଲଙ୍କା ଆଉ ମାନେ ଯାହା କିଛି ଏ ଟମାଟୋ କ୍ୟାପସିକମ୍ ଯାହା ଆପଣଙ୍କର ପନିପରିବା ଇଚ୍ଛା ତାହା ଟିକେ ପକେଇଦେବେ। ତାପରେ ସେ ମସଲାରେ ଅଦା ଟିକେ ବାଟିକି ପକେଇଥିବେ ଆଉ ଟମାଟୋ ବଟା ପ କେଇଥିବେ ସେ ମସଲାର ପାଣି ନ ଇଏ ହଉନ ତମେ ପନିରଟା ପକେଇଦବ। ମ ନା ଅଣ୍ଡା ଭୁଜିଆ ଯୋଉ ଟାଇପର ହୁଏ। ପନିର ଭୁଜିଆ କରିଦବ ସେ ମସଲାଟା ମୋମରେ ଦବ। ତାକୁ ଷ୍ଟିମ କରିବ ଖାଇବ ଭଲ ଲାଗିବ।
ଆଉ କୋଉ ମାନେ ଇର ମୋମ ଜଣିଛନ୍ତି।
ଆଉ ମାନେ ମତେ ତ ବେଶୀ କିଛି ବନେଇବାର ଆସିନି ଏଇଟା ମୁଁ ବନଉଛି ଆଉ ଆପଣଙ୍କୁ କଣ ଆସୁଥିଲେ ମତେ କୁହନ୍ତୁ ମୁଁ ବନେଇବି ଆଉ
ଛତୁଟା ବନେଇବି ମୁଁ ଯୋଉ ଷ୍ଟାଇଲରେ କହିଲି ଆପଣଙ୍କୁ।
ହୁଁ ହୁଁ ଛତୁଟା ଯୋଉ ଆପଣ କହିଲେ ସେମତି ଛତୁ ବନେଇବେ ଆଉ ପନିରର ଆଉ କିଛି ଆସୁଚି ହଁ ହଁ।
ସେମ ପ୍ରୋସେସରେ ମାନେ ସେମ ସେ ଆଉ କଣ କହୁନାହାନ୍ତି ମୁଁ କହିବି? କଣ ଆଉ ମାନେ କୋଉ ଇଏରେ ଜାଣିବାକୁ ଚାହିଁଛନ୍ତି।
ଆଉ ଆଳୁପରଟା ନହେଲେ ପନିର ପରଟା ଛତୁ ପରଟା ଏସବୁ କଣ ଆସେ କି ଆପଣ? ହଁ ଆଳୁ ପରଟାଟା କେମିତି କରନ୍ତି କଣ?
ପ୍ରଥମେ ଅଟା ତାକୁ ଦଳିଦେବେ।
ହୁଁ।
ଭଲ ଭାବରେ ପୁରା ମାନେ ବେଶୀ ମାନେ ସ ଟ୍ର ମାନେ ନରମ ରହିବନି ଟିକେ ହ ହାର୍ଡ ରହିବ। ତାପରେ ଉ ଆଳୁକୁ ସିଝେଇଦେବେ।
ହୁଁ ହୁଁ।
ତାପ ଆଳୁକୁ ସି ଆଳୁ ଆଳୁ ସିଝି ସାରିଲା ପରେ ତାପରେ ତାକୁ ଦଳିବେ ଭଲ ଭାବରେ ତା ଦେହରେ ଲୁଣ ଟିକେ ହ ଆଉ ଗରମ ମସଲା ଟିକେ ଧଣିିଆ ଗୁଣ୍ଡ ଟିକେ କାଶମି କାଶ୍ ସ୍ମିର ମସଲା ଟିକେ ମାନେ ଯାହା ଯାହା ଆପ ତମକୁ ଭଲ ଲାଗେ। ଆପଣଙ୍କୁ ସେୟା ସେୟା ଆପଣ ପକେଇବେ।
ତାପରେ ଯୋଉ ଅଟାଟାକୁ ଦଳିଥିବେ ତା ସେ ଅଟାଟାକୁ ଅ ଗୋ ମାନେ ଗୋଲ କରିକି ତା ଭିତରେ
ହୁଁ ଗଲ କରିକି ତା ଭିତରେ
ଆଳୁ ଟାକୁ ପୁରେଇବେ ହଁ। ତାପରେ ତାକୁ ବେଲି ଦେବେ ତାପରେ ଜସ୍ ଟିକେ ତେଲ ପକେଇକି ତାକୁ ସେ
ହଁ ହୁଁ ହୁଁ। ହଁ ବଢିଆ ବନଉଛନ୍ତି ହେଲେ ଆପଣଙ୍କୁ ରୋଷେଇ କରିବା ସବୁ ରୋଷେଇ ଆସେ।
ଆଜ୍ଞା।
ହଁ।
ମତେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ।
ବହୁତ ପସନ୍ଦ।
ଆଜ୍ଞା।
ହଁ ଆଚ୍ଛା। ହଉ।
ଆପଣଙ୍କୁ ବି କଣ କଣ କଣ ଭଲ ଲାଗେ କରିବା ପାଇଁ।
ମତେ ମତେ ବି ରୋଷେଇ ବହୁତ ପସନ୍ଦ।
କିନ୍ତୁ ମାନେ ବନେଇବାର ସେତ ଠିକ ସେ ଜଣା ନାହିଁ ତ ସେ ଥିପାଇଁ ରୋଷେଇ କେବେ ବନଉନି ଆଉ।
ଆଛା ଆପଣଙ୍କ ଘରେ କିଏ ରୋଷେଇ କରନ୍ତି।
ମାନେ ଘରେ ମା ରୋଷେଇ କରନ୍ତି।
ହଁ ଆପଣ ସାହାଯ୍ୟ କରନ୍ତି କି ନାହିଁ।
ହଁ ମୁଁ ସାହାଯ୍ୟ କରେ।
ଯେମିତି କିି ଙ୍କ ଙ୍କ
ହଁ ସାହାଯ୍ୟ କରେ ମାନେ ମୋ ମା ମର ତା ଘର ଝାଡୁ କରିଦିଏ ଆଉ ପସ୍ ପୋଷାକ ଧୋଇଦିଏ। ଏମିତି ସବୁ ଛୋଟିଆ ମୋଟିଆ କାମ କରି ଆଉ।
ଘରେ ଆପଣ କେତେ ଭାଇ ଭଉଣୀ ଅଛନ୍ତି।
ହଁ ଆମ ଘରେ ମୁଁ ଆଉ ବାବା ମା ଆଉ ଦି ଭାଇ ଅଛନ୍ତି ଆଉ।
ଏବେ ଆପଣଙ୍କ ଆଡେ ବସା ହଉଛି।
ହଁ ବର୍ଷା ଏବେ ଲଗାତାର ତିନି ଦିନ ପର୍ଯ୍ୟନ୍ତ ହଉଥିଲା। କିନ୍ତୁ ଆଉ ଏବେ କାଲିଠୁ ହଉନି। ଏବେ ବର୍ଷା ହଉନି କି ଖରା ହଇନି ଏମିତି ପାଗଟା ଠିକ କରିଛି। ହୁଁ। ଆପଣ ଏତେ ସବୁ ମତେ ଅ ରୋଷେଇ ଶିଖେଇ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ଚେଷ୍ଟା କରିବି ଆପଣ ଯେମିତି ଯାହା କହିଛନ୍ତି ତାହା ବନେଇବା ଆଉ ଆପଣ। କେବେ ଆମ ଘରକୁ ଆସିଲେ ମିଶିକି ବନେଇବା ଆଉ।
ଆଜ୍ଞା।
ହୁଁ ହଉ ତାହେଲେ ବହୁତ ଖୁସି ଲାଗିଲା ପୁଣି ମୋ ସହିତ କଥା ହେଇି ଆପଣଙ୍କୁ କେମିତି ଲାଗିଲା?
ହଁ ବହୁତ ଖୁସି ଲାଗିଲା।
ହଉ ମୁଁ କେବେ ଗଲେ ମତେ ଆପଣ ବନେଇକି ଦେବେ ଆଉ।
ଆଜ୍ଞା।
ହଉ ତା ହେଲା ଆଉ। ଆଉଥରେ କେତେବେଳେ ଯୋଗାଯୋଗ ହବ।
ଆଜ୍ଞା।
ହଉ ଠିକ ଅଛି ତାହେଲେ ମୁଁ ରଖୁଛି।
ଆଜ୍ଞା।
ନମସ୍କାର।
ନମସ୍କାର।
ହୁଁ ହଁ।